ହଁ।
ହଁ ଅ।
କଣ କରୁଛନ୍ତି?
ଏଇଠି ବସିଛି ଛାତ ଉପରେ।
ଅ।
ହଁ ଖାଇସାଇଲିନି।
ଓହୋ କଣ ଆଜି ହେଇଥିଲା।
ଆଜି ରୁଟି କୁ ଡାଲମା ହେଇଥିଲା।
ହଁ ହ ଭଲ ଭଲ ଖାଦ୍ୟ।
ଆବୁ ବିନା ମସଲା କମ ତେଲ।
ହଁ ସେଇଟା ଭଲ ଦେହ ପାଇଁ।
ହଁ।
ଆଉ ଗରମ କେମିତି ହଉଛି ଆପଣଙ୍କ ପଟେ?
ଗରମ ବହୁତ ଜୋର ସେ ହଉଛି ସେ ପାଣି କଣ କହନ୍ତି ରଜବଲ ପାଣି ପଡ଼ୁଚି ପଡ଼ିବ ଆଉ କାହିଁ କଣ କିଛି ନାହିଁ କାଲି ତ ବର୍ଷ ସ ତେଜୋରୁ ଉଠେଇଲା, କୁଡେ ଗଲା ସେ ବର୍ଷା?
ଆପଣ କାଁରେ ରୁହନ୍ତି ନା ସହରରେ?
ହଁ ମୁଁ ଗାଁରେ ହିଁ ରୁହେ। ଆମର ଗାଁ ପାହାଡ ତଳେ
ଓହୋ ପାହାଡ ଅଛି?
ହଁ ପାହାଡ ଅଛି। ଜଙ୍ଗଲ ଅଛି ସବୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ସବୁ ଆମେ ପାଉ।
ହଁ ହଁ ଭଲ।
କୁସୁମ,
ଗାଁରେ ତ ସବୁ କଥା ମିଳେ।
ହୁଁ,
ଘରେ କିଏ କିଏ ସବୁ ଅଛନ୍ତି।
ଘରେ ପୁରା ଯୌଥ ଫ୍ୟାମିଲୀ ଆମର ସମସ୍ତେ ଅଛନ୍ତି।
ହଁ ଭଲ। ଆଉ? ଜଏଣ୍ଟ ଫ୍ୟାମିଲି ଆଉ।
ହୁଁ, ଆଉ କଣ।
ହଁ ଆମର ବି ସେମିତି ଜଏଣ୍ଟ ଫ୍ୟାମିଲି।
ହଁ ଗାଁରେ ରୁହ ତମେ?
ହଁ ଗାଁରେ।
ଆ ତମେ ସବୁ କଣ ରଖିଛ ପାଳିଛ କଣ?
ପାଳିଛୁ ଗାଈ, ଗାଈ ଅଛନ୍ତି ଦିଟା ତାର ବାଛୁରୀ ଦି ଚାରିଟା ଏମିତି ଆଉ।
ସବୁ ପାଉଥିବ?
ହଁ ହଁ ସବୁ। କ୍ଷୀର, ଦହି, ଛେନା, ସର ସବୁ।
ଭଲ କଥା।
କେତେଳେ ଗୋଟେ ଇଚ୍ଛା ହେଲା ଧର ବନେଇକି ଧର ଇଏ କରିକି ଉ ଛେନା କରିକି ପନିର ଦର କରିବାକୁ ଇଛା ହେଲା ଫ୍ରିଜରେ ଷ୍ଟିମ୍ କରିଦେଇକି ତାପରେ କରିଦଉ।
ହଁ ସେ ସବୁ ଅରିଜିନାଲ ଜିନିଷ ମିଳିବ ଆଉ। ଯାହା ଗୋଟେ ଥିବ ଆଉ।
ସେ ସେବୁ ପୃଷ୍ଟିିକର ଆଉ ଯୋଉ ମିଳୁଛି ଯୋଉ କିଣା କ୍ଷୀରଯେ କଣ ଅଛି କିଛି ନାଁଇ ପାଉଡର ମିଶା କ୍ଷୀର ତାଙ୍କ ସ୍ମେଲ ଗୁଟେ ଅଲଗା
ହୁଁ,
ତାପରେ ଗାଈ ଗୁରୁଟେ ଘରେ ଥିଲେ ବି ସବୁବେଳେ ଭଲ।
ହଁ ଗୋପାଳନ ବହୁତ ପୂର୍ଣ ମିଳେ ଗୋପାଳନ କଲେ।
ଗୋଟେ କହନ୍ତି କଣ ଭାଗ୍ୟରେ ଥିଲେ ଗୋ ସେବା କରିବା ପାଇଁ
ହୁଁ, ହଉ।
ଆଉ ଆପଣଙ୍କୁ କଣ ପିଠା କରିଆସିଚି?
ପିଠା ମତେ କାକରା ପିଠା କରି ଆସିଚି। ଆଉ ଚକୁଳି କରି ଆସିଚି, ମୁଆଁ ପିଠା କରି ଆସିଚି ।
ଆଉ ସବୁ ଜାଣିଚନ୍ତି ଆଉ।
ହଁ ଆସିଚି ଆଉ ପୋଡ ପିଠା ଆସିଚି। ହୁଁ,
ଆ ରଜକୁ କରିଥିଲି। ପୋଡପିଠା, ହଁ।
ରଜରେ ଯୋଉ ପୋଡପିଠାର ରେସିପି ଟା କେମତି କଣ?
ପୋଡ ପିଠା ଆଗ ଚାଉଳ ବତୁରେଇ ଦେଇିଥିବେ ଭଲ ଦି ତିନି ଘଣ୍ଟା ବତୁରି ସାରିଲା ପରେ ତାକୁ ଛାଣିକି ଗୋଟେ ଜାଗା ରଖିଦେବେ। ସେଥିରେ ନଡିଆ କୋରିକି ଆଉ ଗୋଲମରି ରିଚ ଗୁଣ୍ଡ ସେ ସବୁ ପଛରେ ପକେଇଲେ ବି ଚଳିବ। ସେଥିରେ ନ ଦେଇ ଖାଲି ଚାଉଳକୁ ଆଉ ନଡ଼ିଆ ପୁରା ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେବେ। ଚିକଣ ରେ, ତାପରେ ଗୋଟେ ପାତ୍ରରେ ଢାଳି ଦେବେ। ସେଇଥିରେ ସେଠୁ ଗୁଡ ଚିିନି ଗୁଡ଼ ଲୁଣ। ଗୋଲମରିଚ ଗୁଣ୍ଡ ଗୁଜୁରାତି ଟିକେ ଛେଚିକି ସେଇଥିରେ ସବୁ ପକେଇକି ଗୋଳେଇଦବେ। ଗୁଆ ଘିଅ ଟିକେ ସେଥିରେ ପକେଇକି ଭଲସେ ଗୋଳେଇଦବେ।
ତାପରେ କଦଳୀ ପତ୍ର କଡେଇରେ ବସେଇଦେବେ। କଦଳୀ ପତ୍ର ତା ଉପରେ ଦେଇଦେବେ। ତାପରେ ତେଲ ମାରିକି ତାପରେ ଏଇ ଆଣକୁ ସେଥିରେ ଢାଳି ଦେବେ।
ହଁ।
ଢାଳି ଦେଇକି ପୁଣି ଆଉ ଗୋଟେ କଦଳୀପତ୍ରରେ ତେଲ ମାରିକି ତା ଉପରେ ଦେଇଦେବେ। ତାପରେ ନିଆଁ ଉପରେ ନିଆ ଦେଇଦେବେ ।ଯଦି ଗ୍ୟାସ ରେ କରିବେ ତାହଲେ ପ୍ରେସର ରେ କଲେ ଭଲ ହବ। ସେମିତି କରିକି ପ୍ରେସର ଢାଙ୍କୁଣୀ ଟା ଉପରୁ ସିଟି ଟା କାଢିଦେବେ। ଦଶ ପନ୍ଦର ମିନିଟ୍ ମିଡିୟମ ଆଞ୍ଚରେ ପକେଇ ଦେଲା ପରେ। ତାକୁ ଓହ୍ଲେଇ ଦେବେ ।ସେଟା ଖୋଲିବେନି ସେ ପୁରା ଯାଇ ସାରିଲେ ତା ବାମ୍ଫ ତାପରେ ଯାଇ ଖୋଲିବେ।
ହଁ ହଁ।
ତା ଦେହରେ କରିବେ। କଢେଇରେ କଲେ ସେ ନିଆଁ ଉପରେ ଦେବାକୁ ପଡିବ କଦାଳୀ ପତ୍ର ଦେଇକି ନିଆଁ ଦେଲେ। ସେ ଧିମା ଆଞ୍ଚରେ ତଳେ ଟିକେ ଟିକେ ନିଆଥିବ ଉପରେ ନିଆ ଦେଇଦେବେ। ସେ ଧିମାଞ୍ଚରେ ହଁ ଅଧଘଣ୍ଟେ ରଖିବ, ତାପରେ ଦେଖିବ ପିଥି ପାଥିଆକି ଯାହା ଗୋଟେ ଚେକ୍ କରିବାକୁ ଗଳେଇବ। ଆସୁଛି ନାହିଁ ଆ ଲାଗୁଛି କି ନାହିଁ ହେତିରେ ଯଦି ନ ଲାଗୁଥିବ ତାହେଲେ ପିଠା ସିଝି ଯାଇଛି। ତାପରେ। ତାକୁ କାଟିବା ଟେ ଥଣ୍ଡା ହେଇଗଲେ ।ବାସିକୁୁ ଟେ ବେଶୀ ଟିକେ ବହୁତ ବଢିଆ ଲାଗେ ସ୍ୱାଦ ଲାଗେ ତାର। ପୋଡ ପିଠାର ତାକୁ କେକ୍ ଭଳିଆ କାଟିଦେଇକି
ପିସ୍ ପିସ୍ କରିକି ତାପରେ ଖାଇବେ ଆଉ।
ବଢ଼ିଆ ବହୁତ ବଢିଆ ଲାଗେ।
ଆଉ ରଜରେ ସ୍ପେଶାଲଟା ବେଶୀ ଟେଷ୍ଟ ଆସେ ତାର। ଅଲଗା ଟାଇମରେ ଅଲଗା ଟେଷ୍ଟ କି
ଆଉ ରଥଯାତ୍ରାକୁ ବି କରନ୍ତି ର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ପସନ୍ଦ ପୋଡ଼ ପିଠା। ଆ ମାଉସୀ ମାଙ୍କୁ ପାଖକୁ ଆସିଲେ। ଆମ ଘର ପାଖରେ ମାଉସୀ ମା ମନ୍ଦିର। ସେ ଜଗନ୍ନାଥ ମନ୍ଦିର ଆଉ ଟିକେ ଦୂରରେ।
ହଁ ହଁ ହଁ ଚାହେଲେ ଜଗନ୍ନାଥ ମନ୍ଦିର ଆଉ ମାଉସୀମା ମନ୍ଦିର ତ ଅଲଗା ହିଁ ରହିବ ନା।
ହଁ। ଜଗନ୍ନାଥ ମନ୍ଦିର ହାଫ୍ କିଲୋମିଟର। ଆଉ ସେଇଠିୁ ଆସନ୍ତି।
ପ୍ରଭୁ ଜଗନ୍ନାଥ ଆସନ୍ତି ମାଉସୀମା ମନ୍ଦିରକୁ।
ସେଠି ପୋଡ ପିଠା ଦିଆଯାଆନ୍ତି ଦିଅନ୍ତି।
ହଁ।
ଏମିତି ଆମେ ଯାଉ ରଥ ଟାଣିବାକୁ।
ହଁ।
ହଁ ଛୋଟ ରଥ ଟେ ହୁଏ କିନ୍ତୁ ସମସ୍ତେ ଯାଆନ୍ତି।
ତ ଗୋଟେ ଭଲ ଖୁସି ଲାଗେ ଆଉ ଛୋଟ ବଡ଼ରେ କଣ ଅଛି ଭଗବାନଙ୍କୁ କହିବେ।
ଆମେ ସବୁ ଯାଉ ସେଠିକି ଟାଣିବା ପାଇଁ। ସବୁ ମିଶିକି। ବୋଉ ଅପା ସମସ୍ତେ ଯାଆନ୍ତି। ସେଠି ଭୋଗ ବିି ଦିଆ ଯାଏ
ଆମର ଯୋଉ ଜଗନ୍ନାଥ ବଲଭଦ୍ର ସୁଭଦ୍ରା ଜଗନ୍ନାଥ ମନ୍ଦିରରେ ଅଛନ୍ତି ବଡର ରଥ ଟେ କରା ହୁଏ ଗୋଏ ରଥ କରା ହୁଏ କିନ୍ତୁ ବଡଟେ କରାହୁଏ ତାପରେ ସେ ଯେନ୍ତି ପୁରା ଛେରା ପହଁରା କରାଯାଏ ସେମିତି ଛେରା ପହଁରା କରି କରି ଠାକୁରଙ୍କୁ ଦୁଆ ଯୁଆ ଆଣନ୍ତି ରଥକୁ। ତାପରେ ରଥରେ ଗାଁଆ ସାରା ହେଠୁ ବସି ସବୁ କେତେ ବହୁତ ଲୋକ ବ ପୁରା ଲମ୍ବା ଦୌଡି ବନ୍ଧା ହେଇଥାଏ ପୁରା କେତେ କେତେ ଲୋକ ସବୁ ବୁ ଟାଣନ୍ତି। ଟିକେ ବାଟ ଟିକେ ଚିନ୍ତା ହବ ଟିକେ ବାଟ ଟିକେ ଢଗ ମାରିବେ ଟିକେ ବାଟ ଟାଣା ହବ ଆଉ ଟିକେ ବାଟ ଢଗ ମାରିବେ ପୁଣି ଆଉ ଟିକେ ବାଟ ଟଣା ହବ ଟାଣି ଟାଣି ମାଉସୀ ମାଆ ମନ୍ଦିରଠିକି ଆଣନ୍ତି। ପୁଣି ଇଏ ଦିନ ପୁଣି ନେଇକି ପୁଣି ଟାଣି ଟାଣି ନେଇକି ମନ୍ଦିରରେ ରଖିଦିଅନ୍ତି। ବାହୁଡ଼ା ଦିନ।
ହଁଅ-ଅ ସେ ଠାକୁରଙ୍କ ଯିଏ ଯୋଉଠି ହଉ ଛୋଟ ହଉ ବ
ବଡ ହଉ ହଁ, ହଁ ତା ମନରେ ଖାଲି ଭକ୍ତି ଥିବା ଦରକାରେ।
ଠାକୁରଙ୍କୁ ଦେଖିଦେଲେ ଆତ୍ମା ଶାନ୍ତ୍
ଆଉ ଦେଖିଦେଲେ ମାନେ ଆଖିରୁ ପୁରା ଲୁହ ଝରିଆସେ। ବାହାରେ ମୂର୍ତ୍ତି ଦେଖିଦେଲେ ରଥ ଉପରେ ଆଖିରୁ ଲୁହ ପୁରା ଝରି ଆସେ, ମୁହଁକୁ ମୁହଁ ପଡିଗଲେ ଆଖିରୁ ଲୁହଟା ଆସିଯାଏ ଆଉ।
ଠାକୁର ଯେମିତି ଲାଗିବେ ଠାକୁରଙ୍କୁ
ଅନେଇଛନ୍ତି ହଁ ଯୋଉପଟ୍ ଛିଡା ହେଇଥା ଲାଗିବ ଠାକୁର ଆମକୁ ଅନେଇଛନ୍ତି ସିଧାରେ ଛିଡା ହେଇଥା ସାଇଟକୁ ଛିଡା ହେଇଥା ବାଁପଟେ ଛିଡା ହେଇଥା ଡାହାଣ ପ ଯୋଉଠି ଛିଡା ହେଇଥା ଠାକୁର ଆମକୁ ଅନେଇଛନ୍ତି।
ହଁ ତମ ଗାଁଆରେ ସବୁ ଭଲ ଯାତ୍ରା କଣ ହୁଏ?
ଆମ ଗାଁଆରେ କାର୍ତ୍ତିକ ପୂର୍ଣ୍ଣମା ହୁଏ ରାସ। ଶାସ ପୂର୍ଣ୍ଣମା ରାଧାକୃଷ୍ଣ ବଗେରା ସେଟା ହୁଏ, ପାଞ୍ଚ ଦିନ ଯାଏ ହୁଏ ଆଉ
ମେଳା ପଡେ?
ଯୋଉ ସେ ଭଜନ ସନ୍ଧ୍ୟା ହୁଏ ମେଲୋ ଡି ହୁଏ, ଆଉ ଯୋଉ ଗାଁ ପିଲା ଯଦି ଶିଖିକି ଡ୍ରାମା କରନ୍ତି କରନ୍ତି ନହେଲେ ଯୋଉ ଯାତ୍ରା ପାର୍ଟି ଆଣନ୍ତି ଆଉ ସେଇଟା ହୁଏ। ତାପରଠୁ ଯୋଉ ବିସର୍ଜନ ଦିନଠୁ ଭଲ ଏ ଭସାଣି ହୁଏ ଏଠୁ।
ହୁଁ। ଆମର ସେଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ହୁଏ ନିଶା ମଙ୍ଗଳାର ଉଷା। ସେଇଟା ଆମ ଗାଁରେ ବହୁତ ଭଲସେ ହୁଏ, ସମସ୍ତେ ଯାହାର ଯାହା ମାନସିଙ୍କ ଥିବ ସେଇଠି ଯୋଉ ଅଧିଆ ପଡନ୍ତି। କଳସ ନେଇକି ରାତିରେ ଯାଆନ୍ତି। ପୋଖରୀକୁ ଆମର ତ ଏପଟେ ନଦୀ ନାହିଁ ପୋଖରୀକୁ ସବୁ କଳସ ନେଇକି ଯାଆନ୍ତି ରାତିରେ।
ସେଠୁ ପାଣି ବୁଡ଼େଇକି ଆଣନ୍ତି?
ସେଥିରେ ଆଣିକି ପୁଣି ମାଆଙ୍କ ପାଖରେ ଢାଳିବେ। ତାପରେ ନିଜ ନିଜ ଘରକୁ ଯାଇକି ରାତି ଗୋଟେ ହଉ ଦିଟା ହଉ ନିଜ ନିଜ ଘରକୁ ଯାଇ ପୁଣି ଲିପିକି ଘର ବାହାର ଲିପିକି ପୁଣି ପଣାପାଣି ଦେବେ।
ସେ ରାତିରେ?
ରାତିରେ, ନିଶା ମଙ୍ଗଳବାର ହେଇଥି ପାଇଁ ତା ନାଆଁ ହେଇଛି ନିଶା ମଙ୍ଗଳବାର।
ହଁ-ହଁ, ନିଶା ଭରା ରାତିରେ ପୂଜା ପାଆନ୍ତି ବୋଲି ନିଶା ମଙ୍ଗଳବାର ଆଉ
ହଁ। ଦେହୁରୀ ଜଣେ ଅଛନ୍ତି ତାଙ୍କଠି ମା ଆସନ୍ତି।
ମାଆ ଆସନ୍ତି?
ହଁ-ହଁ ମାଆ ଆସନ୍ତି ତାଙ୍କରି ସେ ଯାହାଠି ଯାହା ସେ ଦେଖିକି କହିଦେବେ। କି ଲାଗିଛି କଣ, ସବୁ କହିଦିଅନ୍ତି, ହୁଁ। ସେ କାହାର ଛୁଆପିଲା ହଉନଥିବ ସେ ସବୁ ଅଧିଆ ପଡନ୍ତି ମା ସବୁ ପୂରଣ କରନ୍ତି ମାନସିକ।
ପ୍ରତ୍ୟକ୍ଷ ଦେବି ଆଉ।
ହୁଁ।
ଠିକ ଅଛି।
ଆଉ ତୁମର ଗାଁ ରେ ଏରା ଆଉ କଣ କଣ ହୁଏ?
ହଁ ଦୋଳ ପୂର୍ଣ୍ଣିମା ହୁଏ।
ଆମର ବି ଭଲସେ। ଦୋଳପୂର୍ଣ୍ଣିମା କଣ ଯାତ୍ରା ପଡେ ନା କଣ?
ଉଁ ଦୋଳପୁର୍ଣ୍ଣିମା ହଁ ମେଲୋଡି ଆସେ। ଯାତ୍ରା ନାହିଁ ମେଲୋଡି ଦିଇଟା ପଟେ ଦିଇ କ ଦୋଳ ହୁଏ ଆଉ ପଞ୍ଚ ଦୋଳ ହୁଏ ଦୋଳ ଅ ଅଲଗା ଲୋକ କରନ୍ତି ପାଞ୍ଚ ଦୋଳ ଲୋକ କରନ୍ତି ଆ ଦୋଳରେ ଗୋଟେ ମେଲୋଡି ହୁଏ। ପଞ୍ଚ ଦୋଳରେ ଗୋଟେ ମେଲୋଡି ହୁଏ।
ଓହୋ। ଆମର ଏଠି ପାଲା ହୁଏ ସବୁ ଯାଆନ୍ତିୁ ଦେଖି।ଦଣ୍ଡ ହୁଏ ପାଲା ହୁଏ। ଦେଖିବାକୁ ଯାଆନ୍ତି ଦୋଳ ଦିନ ଯାତ୍ରା ବି ମଗାନ୍ତି। ଦୁଇଟା ବୋଧେ।
ଠିକ ଅଛି ହୋଉ ତାହେଲେ ରଖୁଛି।
ହଁ।
ହୋଉ।